ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ ଓ।
ହ୍ୟାଲୋ।
ହଁ ହଁ କହ?
କଣ କରୁଛୁ?
ଏଏ ବି ଆସିଛି କହୁନୁ।
ବସିଛୁ।
ଆଉ ତୁ କଣ କରୁଛୁ?
ମୁଁ ବି ବସିଛି ମ, ମୁଁ ଆଉ କଣ କରିବି?
ହୁ ହ।
ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଏଇ ମୁୁ ଟିଭି ଦେଖୁଛି, ଆମ ରୋଷେଇ କରୁଛନ୍ତି, ବାବା ଦୋକାନରେ ଆଉ ଝିଅ ଯାଇକି ସେ ବି ତା ଡ୍ୟୁଟିକୁୁ ଯାଇଚି।
ଓହୋ ଆସିନି ଡ୍ୟୁଟିରୁୁ?
ନା ସେ ତ ଆଉ ଆଉ ଘଣ୍ଟେ ପାଖାପାଖି ଆସିବ ଆଉ।
ଓହୋ ଆଉ ଦେହ ଭଲ ଅଛି?
ହୁଁ ତୋର?
ହଁ ଭଲ ଅଛି। ଆଉ ଆମ୍ବ ହରିକା ସବୁ ସରିଲାଣି ତମର?
ଆମ୍ବ କହନା ଆମର ଆଜି ଦିଇଟା ନା ତିନଟା ଖଣ୍ଡେ ପେଟି ଲସ୍ ପୁରା ମୂଷା ଗୋଟେ ଅଧା ଖାଇ ଦେଇଥିଲା ଆଉ ଗୋଟେ କଣ ଏମତି ସଢା ଭଳିଆ ହେଇଯାଇଥିଲା।
ଏହେ ପୁରା ଲସ୍ ହେଲା ଆଉ।
ହଁପା। ଆମ୍ବ ତ ଆସିଛି ସେ ମୁଷ୍ ଷାଗୁଡା କେମିତି କେଜାଣି ତା ଭିତରେ ପସିି ଯାଉଚନ୍ତି ଆଉ ମୂଷା ବୋହୁତ ହେଇଯାଇଚନ୍ତି ୟାଡେ।
ଇଏ ଓଷଦ ଆଣିକି ରଖିଦୋଉନ।
ସେଇଆ ରଖା ହୋଉଥୁଲା ଆଗରୁ ମୂଷା ସବୁ କେହି ନଥିଲା ଏଉଡା ଏଇରା କୋଉଠୁ କେଜାଣି ମାନେ ଆ କାଳି ମୂଷାକି କଣ ପଳେଆସୁଚନ୍ତି ଖାଇକି ଇଏ କରିଦେଇ ପଳୋଉଚନ୍ତି ଆଉ ଡବା ଫବା କାଟି ଆଉ ଗୋଟେ ସେପଟ ଘର କବାଟ ତଳ ଗୁଡାକ ଦ ତାକୁ କାଟି ପକେଇଚି।
ଓହୋ।
ଆଉ ତମ ଆଡେ ତ ଆମ୍ବ ସରିଯିବଣି?
ହଁ ଆମ ଆଡେ ସରି ହଁ ସରିଗଲାଣି ଆମ ଆଡେ। ଆଉ ନାହିଁ ଆମ୍ବ ଗଛରେ।
ଗଛରେ ଆଉ ଆମ୍ବ କୋଉଠୁ ଆସିବ ଏବେ। ଏଇଗୁଡା ସିନା ଆସୁଚି ବୋଲି ଆମର।
ହଁ ଗଛରେ ଆଉ ନାହିଁ। ଏଇ ଯାହା ଖଟା ଫଟା ସବୁ ବନେଇ ଦେଇଚି ସେଗୁଡାକ ଅଛି ଆଉ ଘରେ।
କୋଉ କୋଉ ଖଟା ବନେଇଚ?
ଆମର ଚୋପି ଖଟା ହେଇଚି। କତୁରା ଖଟା ହେଇଚି।
କତୁରା କଟା କଣ କିମିତିଆ? ହଁ
ସେଇଟା କଣ ଯିଏ ଟାକୁଆ ଥିବ ତାସହ କାଟା ହୋଉଚି କିନ୍ ନ୍ତୁ ଏଇଟାର ଖାଲି ରସଟାକୁୁ ଛୋଟ୍ ଛୋଟ୍ ପିସ୍ କରି କା ଟା ହବ ଆଉ।
ଓହୋ।
ସେଇଟାକୁ କାଟିକି ଖଟା ଯେମିତି କର ହଁ ଆମ୍ବସରା କରଚୁ ନା।
ସେଇ ତ ନହେଲେ ଆଉ ହବ ଖରାଦିନେ।
ଅନ୍-ସେଇଟା ନହେଲେ ହବନି। ଆମ୍ବସରା କରିଚୁ ଆହୁରି ଆହୁରି କୋରା ଖଟା କରିଚୁ ଏଇ
ଏଇ ଯୋଉ ଆମ୍ବକୁ କୋରକି?
ହଁ ସେଇଟା କଣ କହିଲୁ ଆମର ସବୁ ଆମ୍ବଗୁୁରା ପୋକୋଡ଼ା ହେଇଗଲା।
ଓହୋ।
ସେଇରାକ ନଷ୍ଟ ହବ ଯୋଉ ଯୋଉ ଜାଗା ପୋକୋଡା ହେଇଥିଲା ସେଇଟା ଏଇଟାକୁ କାଟି ଭଲ ବାହାର ତାକୁ କୋରେଇକି ଖଟା କରିଥିଲୁ।
ହଁ ଭଲ କରିଛ। ଆଉ ଆମ ଆଡେ ଟିକେ ପଠ ଏତେ ସାରା ଆଚାର ବନେଇକି ଥୋଇ ସାରିଲାଣି।
ଆଉ ତମ ପାଇଁ ବି କରାହେଇଛି।
କେବେ ଦବା ଆମକୁ?
ତମେ ମୋର ଆସିଲେ ନେଇକି ଯିବ।
ଆ ହେ ଏଇ ଆମେ ଗଲେ ଯାଇକି ତମର ଦବ। ଆମର ଗଲାବେେଳକୁ, ଆମର ମାନେ ଛାଡେ ଆମର କଥା ଛାଡି ତ ମୁଁ ଗଲାବେେଳକୁ ତ ଆହୁରି ବର୍ଷ ହେଇଛି। କେଉ ଦୋ ଦିନ ଲାଗଗୁଛି
କାହିଁକି ତୁ ଆସିବୁ, ଏବେ ଆସିବୁ, ହଁ ବ ସେ ଯାଇଏ ରହିବନି କାହିଁକି? ଆମେ କରିଛୁ ସେମତି
ଆଉ ତାହେଲେ କରିଛ ଆଉ ଅଧିକା ଆମାଉଣ୍ଟରେ ଆଉ
ହଁ।
ହେଲେ, ଆମ ଘରେ ଯେବେ ଯିବେ ଗାଁକୁ ପଠେଇଦବୁ ତାଙ୍କ ସାଙ୍ଗରେ
ଆସିବେ କି?
କାଗଜ
ହଁ, ହଁ।
ମାନେ କଣ କହୁଛୁ? ନାଇ ନାଇ କଣ କହୁଛୁ ଯିବେନି
ଆରେ ତମର ତ, ଆସୁ ନ ଆଉ
ଏ କୁଣିଆଙ୍କୁ ଡାକନ୍ତି ନା, ଏ ଆସ ଏହ, ନା ଡାକିଆ କଥା। ନା ଆମକୁ ଡାକିବା କଥା, ଡାକିବା ଆମେ ଯିବୁ। ତମେ କୁନିହାତି ଯିବ, କୁହନା ଗୁଲୁ! !
ତୁ ଆସିବୁ ନା ନାଇଁ?
ଆଉ ମାଉସୀ ଝିଅର ବା ଗୋଟେ ବାହାଘର ହବ, କେବେ ହବ?
ସେଇଟା ଏଇବା, ଆର ମାସରେ।
ଆର ମାସରେ ଏଇତ ମାସ ସରିଲାଣି ଜୁଲାଇ ଦଶ ଏଗାର
ହଁ
ଦଶରେ କଣ ବାହାଘର ନା ଇଏ ମଙ୍ଗନ?
ଏଗାରେ ବାହାଘର
ହଁ
ଆସିବୁ ଭାରି ତୁ ମଜା କରିବା।
ଦେଖିବା ଦଶ ଏଗାର ବେଳକୁ ଯଦି ପରୀକ୍ଷା ନଥିବେ ଯିବା ଆଉ।
ହଁ ଇଣ୍ଟରନାଲ ସରିଯାଇଥିବ ବୋଧେ?
ଦେଖିବା କଣ ହଉଛି, ମଝିରେ ପୁଣି ଗୋଟେ ଦି ଦିନ ଛୁଟି ପଡିବ ନା
ହଁ
ହୁଁ, ଆଉ ରଥଯାତ୍ରାର ଏଇଥରକ କେତେ- -ତାରିଖରେ ପଢୁଛି ତ ମୋର ମନହିଁ ନାହିଁ ଟୋଟାଲି
ରଥଯାତ୍ରା କେତେ ତାରିଖରେ କେଜାଣି?
ସେଇ ପନ୍ଦର ଷୋହଳ ଆଗ ହଁ, ହଁ ସେ ଷୋହଳ ଆଡକୁ ନା କଣ ପଡୁଛି! !
ଷୋହଳ କି ପନ୍ଦରରେ ପଡିବ ତ ମୁଁ ବି କ୍ୟାଲେଣ୍ଡର ଦେଖିନି ଆଉ।
ହଁ ଏଇଥରକ ରଥଯାତ୍ରା ରେ ଇଆଡେ ପଳେଇ ଆସ ମିଶିକି ଯିବା ପୁରୀ।
ମୋର ତ ବହୁତ ଇଛା ପୁରୀ ଯିବାକୁ। ମୋର ତ ବହୁତ ଇଛା ପୁରୀ ଯିବାକୁ।
ହଁ ଆସେ ଭାରି କହ ମୁଁ ଯିବି ଟିକେ ଆସିବୁ ଆଉ ତାପରେ ମିଶିକି ଯିବା ପୁରୀ।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
ହ
ଜିିବାକୁ
ଆଇସି
ତୋ ଇଚ୍ଛା ପ୍ରବଳ
ଏକଲା ବସିକି ପଳେଇ ଆସ ବସ ରେ ନା ଆସିପାରିବୁନୁ?
ଯାଇପାରିବି ନା ଯାଇପାରିବିନି କାହିଁକି? ନାଇଁ ନାଇଁ ମୁଁ କହିଲି ରଣପୁର ବି ଯାଇହୋଉନି।
ରଣପୁର ଆଚ୍ଛା ତମେ ସେଇଠୁ ନୟାଗଡ଼ରେ ରହିକି ଯାଇପାରୁ ନା ରଣପୁର?
ହଁ ରଣପୁର ବି ଯାଇପାନୁ ମାନେ ଏତେ ଇଏ ବ୍ୟସ୍ତ ଦ୍ଵିତୀୟ ଶ୍ରୀକ୍ଷେତ୍ର ବାର ଅନ୍ତି
ଯୋଉ ହଁ ସେଇଆବା କହିଲି ତାଙ୍କରି ପ୍ରତିମୂର୍ତ୍ତି ଆଉ ଗୋଟେ ରଣପୁର ରେ ଅଛି। ହଁ ସେଇଠି ରଥଯାତ୍ରା ମାନେ ପୁରୀ ରେ ଯେମିତି ହୁଏ ସେଇଠି ବି ସେମିତି ହୋଉଥିବ ଆଉ କଣ ନା କଣ?
ହଁ ପୁରୀରେ ଯେମିତି ଯୋଉ ନୀତିକାନ୍ତିରେ ହୁଏ ରଥଯାତ୍ରା ଯୋଉ ରଣ ପୁରରେ ବି ସେମିତି ହୁଏ।
ଆଉ ସେଇଠି ମାନେ ଲୋକ ଲୋକ କେତେ କଣ କେମତି ଆସନ୍ତି?
ଲୋକ ଯେମିତି ଗହଳି ପ୍ରବଳ ଗହଳି
ଆଉ ଆଉ ତମର ଯୋଉ କଣ୍ଟିନ କଣ୍ଟିଲୋ ନୀଳମାଧବ ସିଆଡେ ଯାଇଛ?
ହଁ ଯାଇଥିଲୁ ଆଉ ସଜକୁ ଯାଇଥିଲୁ?
ଆମେ ତ ଯିବୁ ଯିବୁ ବୋଲି ଯାଇନୁ ଆଉ ଗୋଟେ ଗଲେ ଯଇକି ଗାଁକୁ ଯିବୁ ଆଉ।
ଆସୁନ ଇଆଡେ ଆସିଲା ବୋଲି?
ହୁଁ। କଣ୍ଟିଲୋ ନୀଳ ମାଧବ ଆଉ ଗୋଟେ କଣ ହଁ ଆ ଧଉଛୁ ଫତେଗଡ ହଁ ରାମ ମନ୍ଦିର ଆଉ ଯୋଉ କଣ ବୈଷ୍ଣୋ ଦେବୀ ମନ୍ଦିର।
ହଁ ସେଇଟା ମଗର ବନ୍ଦ ବୈଷ୍ଣବଦବୀ ସେଇଟା ଏବେ ନୂଆ ହେଇଛି।
ହଁ ବା ସେଇ ଯୋଉ ନୂଆ ଟା ହେଇଥିଲା, ଯିବା ଆଉ। କେବେ ଗୋଟେ ଗଲେ ରହିକି ମଜା କ ରି କି ଆସିବା ବୁଲିବା। ଆଉ ଗୋଟେ କୋଉଠି ଚ କଣ କ ଟଗଡ ପାର୍କ ନା କଣ ଯାଅ ତମେ ମାନେ?
ସେଟା ଅଛି ସୁନାଗେଡା
ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ଆଉ ବୋଉ ଆଉ କୁଆଡେ କୁଆଡେ ଯମନ ଅଛି ବୁଲିବା ପାଇଁ ଜାଗା ସିଆଡେ? ଆଁ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ତମର ସେଆଡେ କୋଉଠି ଅଛି ବୁଲିବା ପାଇଁ ଜାଗା ବୁଲାବୁଲି କରିବା ପାଇଁ ନୟାଗଡ ରେ? ହୁଁ। ସୁବୁନି? ହ୍ୟାଲୋ। ଲୋ। ହ୍ୟାଲୋ।